ଆଉ।
ଭାଇ ନମସ୍କାର। କଣ କରୁଛନ୍ତି? ସୁଭ ସକାଳ।
ଏଇ ସଇ ଏଇ ତ ଏବେ ଖାଇକି ପଖାଳ ଦିଟା ଉଠିଲି। ତାପରେ କାମରେ ଯିବାକୁ ପଡେ ଆଉ।
ହୁଁ ହୁଁ ହୁଁ କେତଦିନିଆ ଗରମ ଯିବାକୁ ପଡିବ ଆଉ।
ଆଉ ତମେ ଖାଇସାରିଲଣି?
ସରିସାଲାଣି ଆମର କଣ- ସେ ଚକୁଡିକି ଆଉ ତରକାରୀ ଟିକେ ଖୀଆ ହେଲା। ସବ୍ ହୁଁ।
ହୁଁ ହୁଁ।
ଆଉ ହଁ ବର୍ଷା ବି ହଉଛି ସକାଳୁ। ଆପଣଙ୍କ ଆଡେ ହୋଉଛି ନା ହୋଉନି?
ହଁ ବା ସକାଳୁ ବର୍ଷା ହେଇଛି ଚାରି ପାଞ୍ଚ ଦିନ ହେଲା ଲାଗି ରହିଛି ବର୍ଷା ଯେ
ହୁଁ।
ଖରା ହୋଉଥିଲେ ବାହାରକୁ ଖରା ହୋଉଥିଲେ ବାହାରକୁ ଯାଇହବନି ଖରା ହଉଛି ବର୍ଷା ହେଲେ ବର୍ଷା ହଉଛି। ତାର ତ ଏଇ ଜିନିଷ ସିଜିନ ସେଇଆ ଆଉ।
ମାନେ ଗୋଟେ ଠିକ ଟାଇମରେ ମାନେ ହୋଉନି। ଯୋଉ କଥା ହଉଛି ଠିକ ଟାଇମରେ ବି ହଉନି। ମାନେ ଏ ମାନେ ବର୍ଷା ହାଲକା ଦରକାର ମାନେ କୃଷି ପାଇଁ। ଆମ ଚାଷ ବାସ ପାଇଁ କିନ୍ତୁ ମାନେ ଏ ଯେତୁ ଠିକ ଦରକାର ମାନେ ହେତଳୁ ମରୁଡି ଦେଖ
ସେତଳୁ ହଁ ସେତଳୁ ହନ୍ତି ନାଇଁ।
ଏମିତି ହଉଛି ଆଉ। ତାପରେ ଶୀତ ଯଦି ଠିକ ଟାଇମ ରେ ଶୀତ ହବନି କିନ୍ତୁ ମାନେ ଠିକ ଲାଷ୍ଟ ଆଡୁ ପୁରା ହେବି। ମାନେ ବହୁତ ଜୋରରେ ଶୀତ ହବ ମାନେ ଦେ କୁହନ୍ତିନି ମାଘ ମାସରେ ଏ ଯୋଉ କଣ ଗୋଟେ ଶୀ ତ ହୁଏ। ହାଡ ଭଙ୍ଗା ଶୀତ ସେଇ ଟାଇପର ହୁଁ ଏମିତି ହୋଉଛି ଆଉ ତାପରେ ଆଜିକାଲି ପାଣିପାଗ କଥ ତଥାପି ଏମତି ଟିକେ କହିହବନି। ତାପରେ ଆମର ବି ମାନେ କଣ ଗଛ
ଆଉ ସାଙ୍ଗସାଥି ଭୋଜି ଭୋଜି କୋଲିନୁ କେମିତି କଣ ପ୍ରୋଗ୍ରାମ ଫୋଗ୍ରାମ ହୁଏ କୌଆଡେ ଯିବା ପାଇଁ?
ହଁ ଆମର ସାଙ୍ଗସାଥି କଣ। ଆମ କିଲ ମାନେ ଆମର ସାଙ୍ଗସଥି ଭିତରେ ଆମେ ସାତ ତ ଆଠ ଜଣ ଅଛନ୍ତି ପୁଅପିଲା। ହଁ ତ ଝିଅ ପିଲାଙ୍କୁ ତ ନେଇକି କରିହବନି। ସେ ଯାହା ସନ୍ଧ୍ୟା ବେଳେ ରାତ ରାତିରେ ଯାହା ଭୋଜି ହୁଏ ସାଙ୍ଗସାଥିଙ୍କୁ ଧରିକି ଆଉ କଣ। ଆମର ବି ଭୋଜି ମାନେ ଭୋଜି ଟା ଆରମ୍ଭ ହବ ଯେ ନଅଟାରେ।
ହୁଁ ସିଏ ସରୁ ସରୁକା ସେ ବାରଟା ଗୋ
ହୁଁ ହୁଁ ଏମତି ହବ ଆଉ, ମାନେ ପୁଅ ପିଲାଙ୍କ ଭୋଜି ଥାଉ ଜାଣିଥିବେ ଆଉ। ଆଉ ଜିଅ ପିଲାଙ୍କୁ କଣ ବ୍ୟାଚ ଯାଏ, ସେଟା ତ ଆମର ମାନେ ବ୍ୟାଚ ଫିଷ୍ଟ ରେ ଯାଏନି ସେ ଭୋଜି। ସିଏ ତ ବର୍ଷୁକୁ ଥରେ ହୁଏ ଆଉ।
ହଁ ଆଉ ସେମିତି ଦୂର ଜାଗାକୁ-ଉ ଭୋଜି ଫୋଜି ଟାଇମ୍ ରେ ହୋଲଡ଼ କରିକି ଯିବା ଦୂର ଜାଗାକୁ ଟିକେ ପାଖଆଖ।
ଟାଇମ୍ ରେ ସାଙ୍ଗସାଥି ଯାଉ ଆମର ବୁଲି ଯୋଉ ମାନେ ସବୁ ମାନେ ସାଙ୍ଗରେ ଆଗେ ମାନେ ନେଇକି ଯାଉ ବୋଲୋର ନା। ଏଇ ନା ସବୁ ସାଙ୍ଗସାଥ ଥି ମାନେ ଧରିକି ଯାଉ, ସବୁ ଜିନ୍ଷ ପତ୍ର ଧରିକି ଯାଉ। ଆ ଆଣ୍ଡି, ଡେକଚି, କଡେଇ ସବୁ ତାର ହୁଏ। ସବୁ ମାନେ ସାମଗ୍ରୀ ରୋଷେଇ ପାଇଁ। ହୁଁ ସବୁ ଝରଣା ପୁରା ମାନେ ସକାଳୁ ଯିବୁ ଝରଣା ଆଗ ମାନେ ପହଞ୍ଚିବୁ। ସବୁ ମାନେ ବାଟ ଏଠୁ ଗଲାଳୁକୁ ମାନେ ରାସ୍ତା ସାଇଟ୍ ରେ ସବୁ ନିଷ ସବୁ ଜେତ ତ ସବୁ ଦରକାର ଆମର ଗ୍ରୋସରି। ମାନେ ରୋଷେଇ ସାମଗ୍ରୀ, ପରିବା ଫରିବା ଯାହାବି ଦର ଏକାରି ସବୁ ମାନେ କିଣିକି ନେଇଯିବୁ। ତାପରେ ଝରଣା କତିରେ ଫାଷ୍ଟ ପହଞ୍ଚିଗଲେ
ହୁଁ।
ଆଗ ଗୋଟେ ଇପ୍ପୀ ର ଗୋଟେ ମାନେ କରିଦେବୁ, ଗୋଟେ ଇପ୍ପୀ ପାର୍ଟି ଗୋଟେ ହେଇଯିବ ଆଉ।
ହୁଁ ହୁଁ ଆମର ଏଠି ଭୋଜି ଫୋଜି ରେ ଆଗ ଥଣ୍ଡା ପାଟି ଟେ ହେଇଯାଏ ଆଉ କଣ। ହୁଁ ହୁଁ।
ସେଇଟା ଇପ୍ପୀ ପାଟି ଗୋଟେ ହେଇଯାଏ, ତାପରେ ପା ଖାଇଦେଇକି ତାପରେ ଝରଣାରେ ପୁରା ଗାଧେଇବୁ। ଝରଣା ପୁରା ଘଣ୍ଟେ ଦି ଘଣ୍ଟା ପେ ପୁରା ଗାଧୁଆ ହୁଏ। ଗାଧୁଆ ସଇଲା ପରେ ଆରାମସେ ତାପରେ ଆମର ତାପରେ ଦି ଜଣ ଇଆଡେ ସାଙ୍ଗ ରୋଷେଇ ମାନେ ହାଲ୍କା କରୁଥିବେ, ପୁଣି ଯାଉଥିବେ ଗାଧୋଉଥିବେ। ଏମ
ଉଁ ହୁଁ ଭୋଜି ଗୋଟେ ମଜ୍ ବୋହୁତ ହୁଁ ଭୋଜି ଗୋଟେ ମଜା ଲାଗେନା ଆଉ, ବୋହୁତ୍ ଗୋଟେ ହସ ଖୁସି ଗୋଟେ ଆଉ, ମଜା ମସ୍ତି ପୁରା ଭୋଜିଟା।
ତାପରେ ଦି ଜଣ ସାଙ୍ଗ ତାକୁ କରୁଥିବେ, ତାପ ମାନେ ଗାଧୁଆ ସରିବ ଭୋଜି ବି ମାନେ ସରିବ। ତାଗପ। ପୁଣି ସବୁ ଡ୍ରେସ୍ ଚେଞ୍ଜ ସବୁ ଚେଞ୍ଜ କରିବୁ ଡ୍ରେସ ଯିଏ ଯାହା ନେଇ ଥିବ ସବୁ ପୁଣି ଓଦାଡ୍ରେସ୍ ସୁବ ଖୋଲିକି ତାକୁ ଇଏ କରିଦୋଉ। ତା ଫୁଣି କରିକି ତାକୁ ମାନେ ପୁଣି ଗୋଟେ ଖାଇଆ ଖାଇଵାରେ ପୁଣି ସେଠି ଘଣ୍ଟେ ଦି ଘଣ୍ଟା ପଳାଏ।
ହଁ ତାପରେ ପାଖ ଆଖରେ ହଁ ଜୋଆଡେ ଯାଇଥିବୁ ଯେଦି ଦେଖିବୁ ପାଖ ଆଖରେ ଆଉ କଣ ଜାଗା ମିଳିଲା।
ହୁଁ ତାପରେ ଟି ବୁଲାବୁଲି କରିକି ଆସୁ ଆଉ।
ହୁଁ ହୁଁ ଆମର ବି ସେମ୍ତି ଭଲ ହଏ, ସେ ଝରଣା ଇଏ ସବୁ ଭଲ ପିକନିକ୍ ସ୍ପୁ ପୋଟ୍ସ ଇମିତି ସବୁ ଭଲ ଅଛି। ବୁଲାବୁଲି ପାଇଁ, ବହୁତ୍ ଦୁଲ ଆଡୁ ଲୋକ ସୁଦ୍ଧା ଆସ ଆସନ୍ତୀ-ଇ-ଇ-ବୁଲି ଭୋଜି କରିଆ ପାଇଁ।
ହୁଁ ଭୋଜି ପାଇଁ ତ ଝରଣା କୂଳେ ହିଁ ମାନେ ବୋହୁତ୍
ହଁ ପାଣି ପାଖାପାଖି ଥିବ, ପାଣି ସୁବିଧା ଥିବ ସବୁ ତ ଏବେ ସବୁ ଭୋଜି ସ୍ଥାନ ମାନଙ୍କରେ ସବୁ-ଉ ପାଣି ସୁବିଧା କରିଦେଲେଣି ସବୁ ନା। ଦୂର ଦୂରରୁ ସବୁ ଲୋକ ଆସିଲେ ନା ହୁଁ ଦୂରରୁ ହୁଁ। ହୁଁ ଦୂରୁରୁ ସବୁ ଲୋକ ଆସୁଚ
ଟନ ସ୍ଥଳୀ ବି ବୋହୁତ୍ ଖୁଲି ଗଲାଣି, ଆ-ଆସ୍ତେ ଆସ୍ତେ ଆମ ଓଡିଶାରେ।
ହଁଉମ୍। ଆଉ ଭୋଜି କରୁଚନ୍ତି, ତା ସହିତେ ମାନେ ପାଣି ସୁବିଧା
ହୁଁ ଆଉ କିଛିଟା ବି ତା ସାଇଟ୍ ରେ ରଖୁଛନ୍ତି କି ପାର୍କ ଫାର୍କ କରଦୋଉଚନ୍ତି ଉଦ୍ୟାନ ସବୁ କରଦୋଉଚନ୍ତି ବି।
ଆଉ ଭୋଜିରେ ବକ୍ସ ଫକ୍ସ ନେଇ ବଜେଇବୁ
ଲପମେଣ୍ଟ କିଛି ବି କରୁଛି କିଛି ବି ମାନେ କି ମାନେ କି ମାନେ ବୁଡି ବି ଯାଉଚି।
ହୁଁ ହୁଁ ହୁଁ। ଆଉ ଭୋଜି ରେ ବକ୍ସ ଫକ୍ସ ନେଇକି ବଜେଇବୁ ଏଇଆଡେ ନାଚ ଗୀତ ପୁରା ମଜା ମସ୍ତି।
ହୁଁ ମାନେ ଆସିବୁ ଟେଣ୍ଟ ବାଲା କତିକି ତାକୁ ମାନେ ତାର ସବୁ ଜିନିଷ ଯେ ରୋଷେଇ ପାଇଁ କଡେଇ ହାଣ୍ଡି ଡେକ୍ଚି ଦରକାରେ ସବୁ ତାକୁ ନିଆ ହବ। ତାପ ପୁଣି ମାନେ ଆଉ ଟିକେ ଆନନ୍ଦ କରିବା ପାଇଁ ତାକୁ ମାନେ ତାର ମାଇକ୍ ସେଟ ଅପ ଦିଆଇବି।
ହଁ ସେ ମାଇକ୍ ସେଟକୁ ଯାଏ ମାଇକ ସେଟ ଗଲା ଗଲାଠୁ ତାପରେ ସାଙ୍ଗ ହେଇ କି ସେ ବ୍ୟାଚ୍ ଫିଷ୍ଟ ତ ଝିଅ ପୁଅ ସବୁ ପୁରା ଆନନ୍ଦ କରାହୁଏ ଆଉ।
ହୁଁ ସିଏ ଗୋଟେ ଗୋଟେ ଆଉ ଗୋଟେ ବର୍ଷରେ ହଉ କି କୋଉ ଦି ତିନି ମାସରେ ହଉ କି ଯାହାବ ହଉ ଗୋଟେ ସାଙ୍ଗ ଆମେ କଥା ହେଲେ ଏଇ ଚାଲ ଆଜି ଭୋଜି ଗୋଟେ କରିବା ଝିଅ ଛୁଆ ପୁଅ ଛୁଆ ଆମର ଯେତିକି ଅଛନ୍ତି ସବୁ ଭୋଜି କରିବା ଗୋଟେ।
ଏତି ଚାଲେ ଆଉ ତାପରେ ବି ସେ ମାନେ ସନ୍ଧ୍ୟା ହେଇଯାଏ ରୋଷେଇ ବି ହୁଏ ତା ଭିତରେ ବି କି କିଛିଟା ବି ମାନେ ସାଙ୍ଗମାନଙ୍କ ସହିତ ବି କିଛିଟା ମା ଖେଳ ହେଇଯାଏ କି ମାନେ ଗୁରୁତ୍ୱପୂର୍ଣ୍ଣ ହବ ଖେଳ ଯେମତି
ହଁ ଖେଳ ଫଟୋ ଉଠେଇବା ତାସ ଖେଳ। ହୁଁ ଆଉ ଲୁଡୁ ଖେଳ ମୋବାଇଲରେ ତ ସବୁ ଲୁଡୁ ଖେଳ।
ହୁଁ ତାପରେ ବି ମାନେ ଯେତେ ବି ମାନେ ଝିଅ ପିଲା ମାନେ ଵ୍ୟାଚ୍ ମାନେ ଭୋଜି ହଉଥବ ମାନେ ତ ବୁ ଛୁପ୍ ଆଗ ଝିଅ ପିଲାଙ୍କର ଦରକାରେ।
ହୁଁ।
ତାକୁ ତାଙ୍କ ଘ ପାଇଁ ଗୁପ୍ଚୁପ୍ ଆଇସ୍କ୍ରିମ ଥଣ୍ଡା ତାଙ୍କର ଆଗ ମାନେ ଖାଇବା ଇଆଡେ ହେ ଇ ତ କିନ୍ତୁ ଭୋଜି ଖାଇ ହବନି ୟ ତ ଗୁପଚୁପ୍ ଥଣ୍ଡା ଆଇସ୍କ୍ରିମ୍ ଖାଇକି ପେଟ ଫୁଲ୍ ହେଇ ଯାଇଥିବ।
ହୁଁ ହଁ ସେଇ ଜିନିଷ ଟା କଥା କୁହେ ଆଉ।
ହୁଁ ପରେ ପୁଣି ବି ପୁ ଯେ କଲେ ଭାଇ ଟେନ୍ସନ୍ ମାନେ ଯେତେବେଳେ ତିରିଶ୍ ଚାଳିଶ ଜଣ ପାଇଁ ରୋଷେଇ ହବ ତାକୁ ମାର୍କେଟ ରୁ ଯାଅ ସଉଦା ଆଣ।
ହଁ ସିଏ ହଁ ଚାରି ପାଞ୍ଚ ଦି ତିନି ଚାରି ପିଲା ଯିବେ ତାକୁ ସଉଦାପତ୍ର ହେନ ଦେନ ସବୁ କିଣାକୁଣି ସବୁ କରି ପଇସା ଆଦେ କର ପଇସା ଆଦେ କର ତାକୁ ମାଗେ। ତାକୁ ମାଗେ ପଇସା ଆଦାୟ କର ତା ପାଖକୁ ଯା ତା ଘର ପାଖକୁ ଯା ପଇସା ସବୁ ଗୋଟେ ଆଦାୟ କରିିକି ଗୋଟେ ଜାଗାରେ ରଖି ଇଏ କରିକି ଠୁଳ ହେଇକି ମିଟିଙ୍ଗ ହେଇକି ତାପରେ ସବୁ ଭୋଜି ପାଇଁ ପ୍ରସ୍ତୁତ ହୋଇଚାଲେ।
ବା ତାପରେ ପୁଣି ତାକୁ ରୋଷେଇଆ ଠିକ୍ କର ମାନେ ରୋଷେଇ କିଏ କରିବ?
ହୁଁ ହୁଁ ହଁ ହଉ ସେଟା ହଁ ରୋଷେଇ ଇଏରେ ସେଇଟା ଭଲ ଲାଗେ କଣ ଅ ଧର ତମେ ଟିକେ ରୋଷେଇ କରୁଥିବ ଆଉ ଜଣେ ଆସିବ ସେଠି ଟିକେ ରୋଷେଇ କରିଦଉଥିବ ମାନେ ସେଇ ଗୋଟେ ଇଏ ରେ ଟିକେ ଘାଣ୍ଟି ଦଉଥିବ ଜିନିଟା ସେ ଟିକେ ଘାଣ୍ଟି ଦୋଊଥିବ।
ପୁରା ହେଇଯିବ ମାନେ ଟାଇମ ଟା ପୁରା ଭଲ ତାପ୍ ଏ ପିଲା ମେ କଣ ଏ ମାନେ ବ୍ୟାଜ ବ୍ୟାଜ୍ ଭୋଜିିବ ଗୋଟେ ମାନେ କଣ ଟା ମନେ ହେଇକି ରହିବ।
ହୁଁ ସମସ୍ତେ ସେ ଗୋଟେ ଜିନିଷରେ ସମସ୍ତେ ହାତ ମାରିକି ପୁରା ଏ ଗୋଟେ ଧର ମୁଁ ଟିକେ ଆସି ଚିକେନ୍ ଟା ରାନ୍ଧି ଦେବୀ ସେ ଟିକେ ରାନ୍ଧିଦେଲା। ମାନେ ଏମିତି ପାଞ୍ଚ ଜଣଙ୍କ ହାତ ପୁରା ବାଜିବେ ଗୋଟେ ଜିନିଷ ଉପରେ ନା ଭଲ ଲାଗେ ବୋଧେ। ସିଏ ଗୋଟେ ଟେଷ୍ଟ ତାର ଅଲଗା ଆସେ।
ହୁଁ।
ହୁଁ ହୁଁ ଘର ଗୋଟେ ଖାଇ ସେ ଭୋଜି ରେ ଗୋଟେ ଖାଇବା ସିଏ ଗୋଟେ ଅଲଗା।
ତାପରେ ଆମ ବ୍ୟାଚ୍ ଭୋଜି କଣ ନୂଆ ନୂଆ ବର୍ଷ ଟାଇମ୍ ରେ ହୁଏ। ମାନେ ସେଇ ଟାଇମ୍ କଣ ସବୁ ବ୍ୟାଚ୍ ବାଲା ବି ଭୋଜି କରନ୍ତି ମାନେ ସେ ଆମ ମାନେ ଲାଷ୍ଟ ଗାଁ ବଣ ଆଡେ ହୁଏ। ସେ ବଣରେ କଣ ମାନେ ଜାଗା ବହୁତ କମ ଥାଏ ମାନେ ସୂ ଫ୍ରେସ୍ କଣ ମାନେ ଜାଗା ଅଛି କିନ୍ତୁ ମାନେ ଭୋଜି ଜାଗା ଦି ତିନିଟା ଅଛି କିନ୍ତୁ ଗୋଟେ ଗୋଟେ ଦିନ ରେ ଦି ତିନଟା ବ୍ୟାଚ କଲେ ଆଉ ସ ସେ ଜାଗା ମିଳିବ କି ହଁ କିନ୍ତୁ ମାନେ ଆମୋ ଆମେ ବା ରାତି ତିନିଟାରୁ ଯାଇକି ପାଲ ସେ ଦିଶ୍ ଫିସ୍ ଗାଡ଼ି ନେଇକି ପୁରା ଯିବୁ। ମାନେ ସେଠି ପା ଆଗୁଆ ମାନେ ବୁକିଂ ହଁ ଆଗୁଆ ପା ଜାଗା ଏଇ କରିବାକୁ
ସକାଳୁ ଜଣେ ହଁ ଭୋଜି ପାଇଁ ହେଲାବେଳୁକୁ ଦି ଜଣ ପଠେଇଦେବେ ତମେ ଯାଅ ଜାଗା ଏଠି ଦେଖିଦିଅ। ଦେଖିଥା ଯଦି ପାଖାପାଖି ଜଙ୍ଗଲ ଥିବ କାଠ ଥିବ କାଠ ତାକୁ ଗୋଟା ଗୋଟି କରିକି ଉଁ ରୋଷେଇ କରିବା। ସିଏ ଆହୁରି ବହୁତ ବଢିଆ ଲାଗେ।
ତାପରେ ଝିଅ ପିଲାମାନେ ସବୁ ମାନେ କହିଦେଇକି ଆସିବୁ ଆମେ ଆଠଟା ନଅଟା ଭିତରେ ଆସିବୁ କିନ୍ତୁ ସେମାନେ ଆସୁ ଆସୁ ପହଞ୍ଚୁ ମାନେ ଏଗାରଟା ବାରଟା ଏମିତି ଆସିବେ। ତାଙ୍କର ତ ମାନେ ସରି ନଥାଏ ତାଙ୍କର ସୌନ୍ଦର୍ଯ୍ୟ ଆଉ ମେକପ ସରି ନଥାଏ ତାଙ୍କ କେମିତି ଆସିବେ ଶୀଘ୍ର ଆସିବୁ। ଗ୍ରୁପ ମାନେ ଗ୍ରୁପ ରେ ଆମେ ଯେତେବେଳେ ମାନେ ମାନେ ଯୋଉ କଥାବାର୍ତ୍ତା ହେବେ। ଆମେ ଯିବୁ ଆଠଟା ଭିତରେ ତମେ କିଛି ଟେନ୍ସନ ହବନି ଆମେ ସବୁ ରୋଷେଇ କରିଦବୁ ତମେ କିଛି ବି ଚିନ୍ତା କରନି ସବୁ ଆମେ କରିଦବୁ କିନ୍ତୁ ଦେଖ୍ ହଁ କିନ୍ତୁ ମାନେ ଖାଲି ଭାବୁଛନ୍ତି କି ପଇସା ଟା ଦେଇଦେଲେ ବ୍ୟାଚ୍ ଫିଷ୍ଟି ଟା ବହୁତ ଶୀଘ୍ର ହେଇଯିବ କିନ୍ତୁ ପଇସାରେ ଆଜିକାଲି କିଛି ବି ହୁଏନି ପଇସାରେ ସବୁ କିଣି ହବ କିନ୍ତୁ କିଛି ବି କରିହବନି।
ସମସ୍ତ ଜିନିଷ ସହଯୋଗ ସବୁ ଇଏ ହବ ନା ଆଉ।
ହୁଁ ନିହାତି ଗୋଟେ ସହଯୋଗ ନଥିଲେ କିଛି ବି ହବନି ଦି ତିନି ଜଣ କିଛି ବି ଦାୟିତ୍ୱ ନ ନେଇକି ମୋର ଗୋଟେ ବର୍ଷ ମନେ ଅଛି ଆମେ ବାରଟା ବେଳୁ ହଁ ପା ମାନେ ଆମକୁ ଗାଧଉ ଗାଧଉ ବ୍ୟାଚ୍ ବ୍ୟାଚ୍ ରେ ଆମେ ଗାଧୋଉ ଗାଧୋଉ ଆମକୁ ହେଇଯାଏ ଗୋଟେ ଦିଟା ଏମିତି ହେଇଯାଏ।
ହୁଁ ହୁଁ।
ସବୁ ମାଇଡ୍ ଆଉ ତ ଗ୍ରୋସରୀ ସେ ଯୋଉ ମାନେ ସବୁ ସାମଗ୍ରୀ ସବୁ ଆଇଁ ବଇଁଁ ସେ ତେଲ ମସଲା ଫସଲା ସବୁ ଆଇଁ ବଡି ମାନେ କାଲିଠୁ ଆଇଁ ବଡି। କିନ୍ତୁ ଯୋଉ ଚିକେନ ଆସିବ ମାଛ ଆସିବ କି ମ ତମେ ଆସିବ ସିଏ ତ ସକାଳୁ ସକାଳୁ ପୁଣି ଯିବାକୁ ପଡିବ ତାକୁ ପୁଣି ସକାଳୁ ହଁ ତାକୁୁ ଯିବୁ ସକାଳୁ ଦଶ କିଲୋମିଟର ଯିବୁ ତାକୁ ବାଇକ ନେଇକି। ତାକୁ ମାନେ ତାଙ୍କ କତିରେ ବି ଅର୍ଡର ଦେଇଥିବାକୁ ପଡିବ। ପୁଣି ସିଏ ମାନେ ତାଙ୍କ କତିରେ ବି ବସିବାକୁ ପଡିବ ଘଣ୍ଟେ ଦି ଘଣ୍ଟା ତାକୁ ଧରିକି ଆସିଲା ବେ ଠି ହେଇଯାଏ ଦଶଟା ଏମିତି ପୁଣି ଆଉଥରେ ଯିବୁ ମା କେଟାକୁ ପୁଣି ଗୁପଚୁପ, ଆଇସ୍କ୍ରିମ, ଥଣ୍ଡା ଆଣିବା ପାଇଁ ଝିଅ ପିଲାଙ୍କ ପାଇଁ। ଏମିତିରେ ସବୁ ଟାଇମ୍ ଯାଏ ଆ
ସେଇଟା ହଁ ସେଇଟା ଭୋଜି ସେଇଟା ଗୋଟେ ମଜା ମସ୍ତି ଗୋଟେ। ସେ ଗୋଟାକ।
ଆମ ବ୍ୟାଚ ରେ ଆମେ ମାନେ ଆଉ ମାନେ ଖଲି ଆଣୁନୁ। ମାନେ କଣ କହିଲେ ସବୁ ସାଙ୍ଗସାଥି ଗୋଟେ କଦଳୀ ପତ୍ର ଗୋଟେ ଲମ୍ବା ଦି ତିନିଟା ଆଣିମୁଁ। ପୁରା ସମସ୍ତେ ସାଙ୍ଗ ହେଇ
ହୁଁ ନା ସେଇ ଜିନିଷଟା ଆମ ଭୋଜିରେ ସେମିତି କେବେ ହେଇନେହି। ସେଇ ଖଲି ତ ଇଏରେ ହେଇଯାଏ ସେମିତି କଦଳୀ ପତ୍ର ସେଇଟା ଗୋଟେ ପୁରା ଲାଇନରେ ହଁ ସିଏ ତାର ବହୁତ ବହୁତ ବଢିଆ ହଁ ହଁ।
ହୁଁ ସାଙ୍ଗସାଥି ଭିତରେ ସେଇଟା ହିଁ ବହୁତ ମଜା ଥାଏ। ତାପରେ ଆସ୍ତେ ଆସ୍ତେ ଝିଅ ପିଲା ବି ବହୁତ ମ୍ୟାରେଜ କରିଗଲେଣି ଏମତି
ହଁ ଝିଅ ପିଲା ପୁଅ ପିଲା ବଧା ମ୍ୟାରେଜ କଲେ ବି ସୁଦ୍ଧା ସିଏ ଟାଇମ ଦେଇ ପାରୁନଥିବେ ନା ହବନି ଡିଉଟି କରିବି କି କୋଉଠିକି ଯିବି କାମ ଅଛି।
ହୁଁ ତା ଭିତରେ ଯୋଉ ତିନି ଜଣ ଯୋଉ ମାନେ ଗାଁରେ ରୁହନ୍ତି ସେମାନେ ସବୁ ତାଙ୍କର କରନ୍ତି ବୁଝାବୁଝି ଆଉ
ହଁ।
ହଉ।
ହଉ ହଉ ରହୁଚି ତାନେ
ହାଲୋ ମାଲୋ।
ହାଲୋ।
ହଁ ମୁଁ କହିଲି କି ଆଉ ଆପଣ ଦେହ ପା ଭଲ ସବୁ ଅଛି? ଆଉ ଘରେ।
ଘରେ ସମସ୍ତେର ଭଲ ତମର ସବୁ ଘରେ?
ଘରେ ହଁ ସବୁ ଭଲ ଅଛନ୍ତି ଟିକେ ଏଇ ଯୋଉ ପାଗ ଆମର ଚେଞ୍ଜ ହଉଛି ନା।
ହଁ।
ସେଥିପାଇଁ ତ ଟିକେ ମାଙ୍କ ଦେହ ଟେ ଖରାପ ହେଇଯାଉଚି।
ଥଣ୍ଡାଭଣ୍ଡା ଟିକେ କିନ୍ତୁ ପାଗ ହୋଇଯଏ।
ହୁଁ। ହଁ ତ ବର୍ଷା ଯୋଉ ଲାଗି ରହିଚି ତାପରେ କୃଷି କାମରେ ଆସ୍ତେ ଆସ୍ତେ ସବୁ ଲୋକ ବ୍ୟସ୍ତ ହେଲେଣି। ତଉ ତ ପୋକ ଚାଲିଲ ନା।
ହଁ ତଳିତ ଏଇନା ସବୁ ଚାଲିଚି ଆମରଟା ଏପଟେ ସେଇ କାମ ଚାଲିଚି। ଏ ତ ସବୁ ଜାଗା ମାନରେ ନା ସେଇ କାମ ବିଲ କାମ ଆଉ।
ଚାଷ କରନ୍ତି ନା କରନ୍ତିନି ଘରେ ଚାଷ କରନ୍ତି ବାବା? କେବେ ବିଲକୁ ଯାଇଛନ୍ତି ନା ଯାଇନାହାନ୍ତି?
ହଁ ବିଲ ତ ଯାଇଚି।
ଆଚ୍ଛା, ତମର ତଳି ପଇଲାନି ନା ପଡ଼ିନେଇ
ହଁ ସ ପଇଲାଣି ଆଉ।
ଅଉ, ହଉ ମୁଁ ରହୁଛି ଭାଇ ଆଁ।
ହଉ ହଉ।
ହ ହଉ।